। ହ୍ୟାଲୋ।
ହାଲୋ।
କଣ କରୁଛନ୍ତି?
ଏଇ ଶେଇଛି।
କଣ ଖାଇଥିଲେ?
ଦେହ ଭଲ ନାହିଁ ଖାଇବି କଣ ଯାଇଥିବି ହସ୍ପିଟାଲ ଆସିକି
ହ ।
ଭାତ ଡାଲି ପୋଟଳ ତରକାରୀ। କାକୁଡି ସାଲାଟ ଆମ୍ବ। ଖାଇନି ଆଉ।
ହୁଁ ହୁଁ।
ଆଉ ତମେ କଣ ଖାଇଥିଲ।
ତ ପୋଟଳ ତରକାରୀ। ଆଉ ଡାଲି ଆଉ କାକୁଡି ସାଲାଟ। ଆଉ। ପାଗ କେମିତି ଅଛି
ପାଗ ଟିକେ ଭଲ ଅଛି ନରମ ପାଗ ଖାଲି ଟିକେ ବର୍ଷା ହେଇଥିଲା ତ ଆଜି। ଟିକେ ଆଉ ଅଧିକ ଗରମ ନାହିଁ ନର୍ମାଲ ଅଛି।
ଆଉ।
ଆଉ ରାତିରେ କଣ ଖାଇବ।
ରାତିରେ ସଜ ପଖାଳ ବାଇଗଣ ଭଜା। ଆଳୁ ସିଝା। ଆଉ ଟମାଟୋ ଦଳା। ଏମିତି ଆଉ ରୁଟି ବି ହବ ରୁଟି ଡାଲମା।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
ହଉ। ଆପଣଙ୍କ ଯୋଉ। କଣ କହୁଥିଲି ଭୁଲିଗଲେ କୁହନ୍ତୁ ଆପଣ।
ଆଉ କଣ କହିବା ଆଉ ଆଜି ପରୀକ୍ଷା ଥିଲା ଗଲନି କି।
ନା ନା ଆଜି ଯୋଉ ପରୀକ୍ଷା ଥିଲା ସେଟା ଘୁଞ୍ଚିଗଲା ଗରମ ଖରା ପାଇଁ। ରଜ ପରେ ଯାଇକି ହବ ସେ ପୁଣି ମେସେଜ ଦେବେ। କେବେ ହବ କଣ ହବ ମେସେଜ ଆସିିବ ଆଉ। ଆସିଲି ପୁଣି ଯିବି ଆଉ। ପୁଣି ଏକ୍ଜାମ ଦେଇ ସାରିକି ଆସିକି ପୁଣି। ହଁ ଏକ୍ଜାମ ଦେଇ ସାରିକି ଆସିକି ପୁଣି ହଉଛି ରହିବି ଘରେ। ତା କିଛି ଦିନ ପରେ ପୁଣି ଏକାଥରେ ଜିନିଷ ପତ୍ର ନେଇକି ଯିବି। ସେଠି ପୁଣି ରହିବି।
ହୁଁ। ଆମର କାଲି ଠାରୁ ଗୋଟେ ଫ୍ୟାନ୍ ଖରାପ ହେଇଯାଇଛି।
ଆଚ୍ଛା କେମିତି ଖରାପ ହେଲା କି।
ଏଇ ଯୋଉ ଘଡଘଡି ଚଟ ଚଟ ବୋଧେ ଖରାପ ହେଇଛି କଣ ଏ ଆଜି ମେକାନିକ ଡାକି ଥିଲୁ ଆସିଲେନି କାଲି ସକାଳେ ନେଇକି ଯିବୁ ବାଗେଇବୁ। ମୋ ଗୋଡ ତ ଖରାପ କାମ ଗୁଡାକ ସବୁ ବହୁତ ପଡିଛି କରିପାରୁନି।
ଗୋଡ କଣ ହେଇଛି କି।
ଗୋଡ ଫ୍ରେକ୍ଚର ହେଇଯାଇଛି ପ୍ଲାଷ୍ଟଟର ହେଇଛି। ମୁଡି ହେଇଥିଲା ଆଉ।
କେମିତି।
ଏଇ ଗୁଡ ବେତାଳିଆରେ ପଡିଯାଇଛି ପଡିଗଲା ପରେ ମୋଡି ହେଇଗଲା ଆଉ।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
ମା କୁ ଫୋନ୍ କରିଥିଲି କି ଏକୋଇଶି ଦିିନି କେମିତି। କଣ ହଇରାଣ ଛୋଟ ଛୋଟ ଛୁଆ ଦିଟା ଆମର ଏଣେ। ସାନ ଝିଅ ଟା ତା ଦେହ ଖରାପ ଟିକେ ପରିଷ୍କାର ପରିଛନ୍ନ ନ ରହିଲେ ଇନଫେକ୍ସନ ହବ ସେଇ ଟେନସନ ମଣିଷ ଆଉ କିଛି ନହିଁ।
ହୁଁ ହୁଁ ଆଉ ରାତିରେ କଣ ଖାଇବେ ରୁଟି ନା ଭାତ?
କଣ କରିବେ ମୁଁ ତ ଛୋଟା ହେଇକି ପଡିଛି ଘରେ। ଯାହା କରିବେ ଦେବେ ଦିଟା ଖାଇମି ଆଉ କଣ କରିମି କଣ କରିମି ମୁଁ ତ ଚାଲି ପାରୁନି। ଟିକିଏ ଯାଇପାରୁନି କଣ କରୁଛନ୍ତି ନାହିଁ ମୋତେ ବି ଜଣାାନାହିଁ।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
ଖାଇନେ ଦେଖାଇଲା ବେଳେ ଦେଲେ ମୁଁ ଜାଣିମି ଯେ ଏଇ ଜିନିଷ ଟା ଖାଇଛି ମୋ ଗୋଡ ଭଲ ଥିନେ ମୁଁ ଏତୋଳୁକୁ ଅଟା ଫଟା ଚକୁଟିକି କାମ ଷ୍ଟାର୍ଟ କରିଦେଇ ସାରିନ୍ତନି।
ଆଉ ବରା ଫରା ଖାଇବେ କି ସନ୍ଧ୍ୟା ବେଳେ।
ନା ନା ମୁଁ ଛାନିଆରେ ଚା ପିଇଲିନି ମୋ ଯା ଯାଚୁଥିଲା ମୁଁ କହିନି ଝାଡା ଫାଡା ଲାଗିବ। ମତେ ଉଠିତେ ବଡ କଷ୍ଟ।
ଆଉ ଆପଣଙ୍କର କେତେଟା କଣ ଭାଇ ଭଉଣୀ ଅଛନ୍ତି?
ମୋର ପାଞ୍ଚଟା ଭାଇ ଦି ଭଉଣୀ ମୋ ବାପା ମା ପାଞ୍ଚଟା ଭାଉଜ। ଝିଆରୀ ତିନିଟା ପୁତୁରା ଦିଟା।
ଆଉ ଭାଇ ମାନଙ୍କ ନାଁ କଣ କଣ?
ଜଣକ ନାଁ ନିରଞ୍ଜନ।
ହୁଁ
ଜଣଙ୍କ ନାଁ ନିବାରଣ। ଜଣଙ୍କ ନା ସୁଶାନ୍ତ। ଜଣକ ନା ପ୍ରଶାନ୍ତ, ଜଣଙ୍କ ନାଁ ଶ୍ରୀକାନ୍ତ। ଆଉ ମୋ ବାପାଙ୍କ ନାଁ ନାରାୟଣ ବେହେରା। ମୁଁ ବୋଉ ନା ହେଲା କୁନିିଲତା ବେହେରା। ଭଉଣୀ ନାଁ ହେଲା ଜଞ୍ଜାଳି ଦଳେଇ। ଭଉଣୀର ବି ଦିଟା ଝିଅ ମୋର ବି ଦିଟା ଝିଅ।
ଓ ହୋ
ତାପରେ ତାର ଗୋଟେ ପୁଅ ବି ଏବେ ପୁଅ ଗୋଟେ ହେଇଛି ସାତ ମାସର।
ଆଚ୍ଛା ଆଉ କଣ କୁହନ୍ତୁ?
ଆଉ କଣ କହିବି ଆଉ। ହ ରଜ ଆଇଲାଣି ରଜ ଭିତରେ ମୋ ଗୋଡ ଟା ଖରାପ ହେଇଗଲା ଆମର ତ ବଡ଼ ଟେନ୍ସନ୍ ଏଇକ୍ଷିଣି। କୁଆଡେ କିଛି ଗୋଟେ ଯାଇପାରିବିନି ହସ୍ପିଟାଲ ଯିବା କଥା।
ହୁଁ
ଯାଇପାରିବିନି ବହୁତ କିଛି କାମ ମୋର ରହିଗଲା।
କିଛି ନି ପନ୍ଦର ଦିନ ପରେ ଠିକ ହେଇଯିବ। ତା ପରେ ନହେଲେ ଯିବେ ଆଉ।
ଦେଖିବା କଣ ହଉଛି ଠାକୁରଙ୍କ ଇଚ୍ଛା।
ହୁଁ ଆଉ ଆପଣଙ୍କ ଘରେ ଟିଭିି ଅଛି?
ହଁ ଟିଭିି ଅଛି ତା ଦେହର କାର୍ଡ ପଡିନି।
କାର୍ଡ ନ ପଡୁ ୱାଇଫାଇ ତ ଆପଣଙ୍କ ଘରେ ଥିବ ସେଇଟାରେ କନେକ୍ଟ ନା ନା ପାରିବନି ସେଟା ଏଲ୍ ସିଡି ଟିଭି ହେଇପାରିବ ଏଇ ଟିଭି ହେଇପାରିବନି। ଆଛା ଟିଭି ର ନହେଲେ ରିଚାର୍ଜ କରିଦିଅନ୍ତୁ। ଟିଭିି ଦେଖିବେ ରହିବେ।
ନା ଟିଭି ଦି ବର୍ଷ ହେଲା ଚାଲୁନି ନା ବନ୍ଦ ଥିଲା ଆମେ ଭଡ଼ା ନେଇକି ରହୁଥିଲୁ ସିଆଡେ। ଏବେ ଗାଁ କୁ ଆସିଛୁ। ସେଟା କଣ ଚାଲିବ କି ନାଇଁ କଣ ତାର ଠିକ୍ ଠିକଣା ନାହିଁ। କାର୍ଡ ଟା ପକେଇଦେଲା ପରେ ଯଦି ନ ଚାଲିଲା।
ହୁଁ ହୁଁ। ଆଉ କୋଉ କୋଉ ସବୁ ଭଲ ଭଲ ଜାଗା ସବୁ ବୁଲିଚନ୍ତି କୁହନ୍ତୁ?
ଭଲ ଜାଗା ମୁଁ ଯାଇଛି ଜଗନ୍ନାଥ ପୁରୀ। କପିଳାସ। ହନୁମାନ ବାଟିକା ରାଉରକେଲା। ବେଦବ୍ୟାସ ମନ୍ଦିର। ରାଉରକେଲାର। ଆଉ ବାଲେଶ୍ୱର ର ଯାଇଚି କ୍ଷୀର ଚରା ପଞ୍ଚଲିଙ୍ଗେଶ୍ୱର। ଆଉ ଗୋଟେ ସେ ଯୋଉ ଜଗନ୍ନାଥ ମନ୍ଦିରର ନାଁ ଟା କଣତି ଭୁଲିଗନି।
ଇମାମୀ।
ଇମାନୀ।
ଇମାମି ଇମାମି।
ହଁ ଇମାମି ଆଉ ଗୋଟେ ହେଲା ଆମର ଏପଟେ ଆରଡି।
ହୁଁ।
ଆଉ ଯାଇଚି ତାରିଣୀ।
ହୁଁ ପାରାଦୀପ୍।
ପାରାଦିପ୍। ଆଉ ହେଲା ଭୁବନେଶ୍ୱର ର ଯାଇଚି ଏ କଉ କଉ ଜାଗା। ଯାଇଛୁ ଫରେଷ୍ଟ ପାର୍କ।
ହୁଁ।
ଆଉ ଗୋଟେ ହେଲା। ରାକେଶ ରଇଥା ଭୁଲିଗନି।
ଲିଙ୍ଗରାଜ୍।
ଲିଙ୍ଗରାଜ କୋଣାର୍କ ଚନ୍ଦ୍ରଭାଗା। ଆଉ ଯାଜପୁର ବିରଜା।
ହୁଁ।
ଆଉ ହେଲା ହୋଉଚି ଆହୁରି ଭୁବନେଶ୍ଵର କେତେ ଜାଗା ଯାଇଛି ମୋର ମନେ ଟିକେ ପଡୁନି।
ହୁଁ ହୁଁ।
ହୁଁ ବୋହୁତ ଜାଗା ଯାଇଛି।
ହୁଁ ହୁଁ।
ଆଁ--ଓଇଲା ଉଁ ଆଉ କୋଉଠିକି ଯାଇଛି?
ଆଉ କଣ, ସବୁ ରୋଷେଇ ସବୁ ମାନେ? ଗରମ ଦିନରେ କଣ ସବୁ ଭଲ ପରିବା ମାନେ ମିଳେ?
ଗରମ ଦିନ କଣ ଶୀତ ଦିନ କଣ ସବୁ ସିଜନ ରେ ତ ସବୁ ପରିବା ମିଳୁଚି। ମାନେ ରେଟ ଟିକେ ଅଧ ଗରମ ଦିନରେ ଟିକେ ପଚିଯାଏ ବୋଲିକି, ଶୀଘ୍ର ସେଟା ଟିକ୍ ଟିକେ ରେଟ୍ ଅଧିକା ଆଉ।
ହୁଁ ହୁଁ। ଆଉ କଣ?
ଆଉ କଣ? ମୋ ଛୁଆ ଦିଟା ଆମର କାମପେସର ପଡ଼ିବେ, ସେଇ ଟେନସନ୍ ରେ ଟିକେ ରହିଯାଇଛି ଆଉ।
କିଛି ପ୍ରେସର, ଫ୍ରେସର୍ ନୁହେଁ ଆରାମସ ରେଷ୍ଟ୍ ନିଅନ୍ତୁ।
ଆଉ?
ଓ, କଣ?
ଆଉ କଣ?
ଆଉ ତମର ଆଜି କଣ ଖାଇବା ବନା ହବ୍?
ସେଇ ଭଜା ହବ, ତରକାରୀ ହବ, ଡାଲମା ହବ, କି ରୁଟି ହବ, ଭାତ୍? ତ, ତ ଦିନରେ ହେଇଥିଲା ଅଛି। ଆଉ ସବୁ ହବ ଆଉ ରାତିକୁ ହଉ ହଉ ପରେ କଥା ହେବା।
ହୁଁ ଉଁ।